ହାଲୋ! ଭାଇ ଆପଣଙ୍କୁ ମୋ କଥା ଶୁଭୁଛି?
ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
ଶୋଇ ପଡିଥିଲେ କି?
ନା ଶୋଇ ନଥିଲି, ଶୋଇବା ପାଇଁ ଯାଉଥିଲି ଯେ- ଶୋଇ ନଥିଲି ଆଉ।
ଆଛା ଆଛା, ଆପଣଙ୍କ- ହଁ, ମାନେ କଣ କହିଲେ -କଥାଟା ଠିକ ସେ ଶୁଭୁନି, ବୋଧେ ଫୋନ ଠାରୁ ଟିକେ ଦୂରେଇକି ଅଛନ୍ତି ବୋଧେ!
ନାଇଁ ତ ଦୂରରେ ନାଇଁ, ପାଖପାଖେ ଅଛି ବର୍ଷା ହଉଛି ତ, ସେଥିପାଇଁ ଟିକେ- କେ ମାନେ ଟାୱାର ର ଅସୁବିଧା ହଉଛି।
ଆଛା, ଆଛା କୋଉଠି କି ଆପଣଙ୍କ ଘର ଟା?
ଏପଟେ କନ୍ଧମାଲ।
ଆଛା, ଆଛା, ହଁ ଏବେ ବର୍ଷା ହଉଛି?
ହଁ ବହୁତ ମାନେ, ବହୁତ ବହୁତ ମାତ୍ରାରେ ବର୍ଷା ହଉ-
ଆଜି ତ, ଆମର ମୁଁ ତ ଭୁବନେଶ୍ଵରରେ ରହୁଛି, ଭୁବନେଶ୍ୱର ବି ଆଜି ସେମିତି ମାତ୍ରାର ବର୍ଷା ହଉଥିଲା। ଆ ସଖାଳ- ସାଢେ ନଅଟା ରୁ ଆରମ୍ଭ ହେଇଥିଲା ବର୍ଷା। ବୋଧେ ଗୋଟେ ଦେଢଟା ପର୍ଯ୍ୟନ୍ତ ଯୋଉ ବର୍ଷା- ଜୋରଦାରରେ ହଉଥିଲା, ତାପରେ ନର୍ମାଲ ଝି- ଝିପି ଝିପି ଝିପି ପକଉଥିଲା କିନ୍ତୁ ସନ୍ଧ୍ୟା ବେଳ ଠାରୁ- ଛଅଟା ସା-ଛଅଟା ବେଳୁ ଆଉ ବର୍ଷା ନାହିଁ ସେପଟେ ହେଇଯାଉଛି ବୋଧେ ଆଉ। ଆଜି ବି ଏବେ ବି ମତେ ପାଣି ପାଗରୁ- ଓ ମେସେଜ ଆସିଥିଲା କି -ଏ ବର୍ଷା ବହୁ- ଜୋରଦାର ହବାର ଅଛି, ବୋଧେ ସେପଟେ କନ୍ଧାମାଳ ପଟେ ହେଇଯାଉଛି ଆଉ।
ହୁଁ।
ଆପଣଙ୍କ ତ ବର୍ଷା ହେଲେ, ତାପରେ ଆପଣଙ୍କ ତ ପାଖାପାଖି- କିଛି ଝରଣା ଫରଣା ତ ନିହାତି ଥିବ।
ହଁ ବହୁତ- ବହୁତ ଜଣା ଅଛି, ମାନେ ବହୁତ ଗୁଡେ- ଦେଖା- ବର୍ଷାରେ, ମାନେ ବର୍ଷା ସମୟରେ ଯଦି! ସେଟା ମାନେ ବହୁତ ସୁନ୍ଦର ଦେଖା ଯାଉଛି, ଦେଖିବାକୁ ବହୁ- ଭଲ ଲାଗୁଚି।
ଯଦି, ଯଦି କେଭେ ମାନେ- ଯାଆନ୍ତି ସେପଟେ ଏଇ ସମୟରେ ଏଇ ସବୁ ସୁନ୍ଦର ପରିବେଶ ଯେତେ ଉପଭୋଗ କରନ୍ତି। ଯଦି ପାରିବେ ଗୋଟେ ଛୋଟିଆ ଛୋଟିଆ ଭିଡିଓ କରିକି ଟିକେ ମତେ ପଠେଇବେ ସବୁ ଜିନିଷ ଦେଖିବା ପାଇଁ ବହୁତ ଭଲ ଲାଗେ। ହାଲୋ।
ଆ ଆପଣ ହଁ ଶୁଭୁଚି ମ୍ୟାଡାମ କୁହନ୍ତୁ।
ହୁଁ ମୁଁ କହିଲି ଯଦି ଯାଆନ୍ତି କେବେ ତାହେଲେ ନିହାତି ଯଦି ଫାଇବେ ତାହେଲେ ମତେ ବି ଟିକେ ଟିକେ ଏସବୁ ଜିନିଷ ଦେଖିବାର ସୁଯୋଗ ଦେବେ।
ଆଜ୍ଞା ନିଶ୍ଚୟ ନିଶ୍ଚୟ।
ମୁଁ ତ କେବେ କନ୍ଧମାଳ ଯାଇନି। ବାକି ଯେତିକି ଜାଣିଛି ଯେତିକି ଶୁଣିଛି ଲୋକଙ୍କ ଠାରୁ ଆଉ ଯେତିକି ବହିରେ ଦେଖିଛି ବି ଆଉ ମୋବାଇଲ ଦ୍ଵାରା ମାନେ ବହୁତ ମାନେ ପ୍ର ପ୍ରକୃତିରେ ଭରା କନ୍ଧମାଳ। କହିବା ପାଇଁ ଗଲେ ପାହାଡ, ପର୍ବତ ସବୁ
ଆଚ୍ଛା ତ ଠିକ ଠିକ କଥା ସେଟାବି ହଁ ଶାନ୍ତି ପାଇବ ସୁନ୍ଦର ତ
ଆମର ଯେମିତି ଏଠି ରାତି ପାଇଲେ କି ରାତି ପର୍ଯ୍ୟନ୍ତ ଏଠି ମାନେ ଗାଡିର ଯିବା ଆସିବା ଗାଡିର ସାଉଣ୍ଡ ଏପଟେ କିଛି ବି ନଥିବ। ସେପଟେ ପୁରା ନେଚର ର ମାନେ ଯେମିତି ପଶୁ, ପକ୍ଷୀ ଝରଣା ଓ ଝରଣା କୁଳୁ କୁଳୁ କୁଳୁୁ ଶବ୍ଦ ପଶୁ, ପକ୍ଷୀ ର କୁ ମାନେ ତାଙ୍କ ରାବ ବହୁତ
ହଁ। ହଁ ସେଇଟା ତ ଠିକ କଥା ଆପଣ ଯାହାକୋହୁଛନ୍ତି ସେଟା ଠିକ
ଆମେ ଯେମିତି ଭୁବେନେଶ୍ୱର ରେ ରହୁଛୁ କି? ଆମକୁ ସେ ସବୁ ଭଲ ଲାଗେ ଆପଣଙ୍କୁ କଣ ସେଇଟା ସେ ଭଲ ଲାଗେ ନା ଆପଣଙ୍କୁ ଆମ ଭୁବନେଶ୍ୱର ଟାଇପ ର ଭଲ ଲାଗେ?
ନା ନା ଆମ ହେଲେ ବି ଗ୍ରାମାଞ୍ଚଳ ଟା ବହୁତ ଭଲ ଲାଗେ ସମସ୍ତଙ୍କୁ।
ଭଲ ଲାଗେ ନା ନା ଆପଣଙ୍କର ସେପଟେ ଯୋଉ ଗ୍ରାମାଞ୍ଚଳରେ ନା ବହୁତ ଅଲଗା ପ୍ରକାର ଆଉ ଲୋକମାନେ ବି ବହୁତ ବୋଧେ ମୁଁ ଯେତିକି ମାନେ ଦେଖିଛି ଯଉ ଜାଗାକୁ ବି ମୁଁ ଯାଇଛି ମାନେ ଯେତେବେଳେ ଆମର କ୍ୟାଂପ ଫ୍ୟାମ୍ପ ପଡେ ତ ଯେତେବେଳେ କ୍ୟାମ୍ପ ଫ୍ୟାମ୍ପ ପଡେ ଏଇ ସ ଯଉ ଟାଇପର ପଡେନା ଯୋଉ ଗଟେ ପୁରା ଗ୍ରାମାଅଞ୍ଚଳ ଥିବ ଇଏ ଥିବ ଥିବ ସେତ ବେଶୀ କି ଇ ମାନେ କଣ ଲାଇନ ର ସୁବିଧା ନଥିବ ଇଏ ନଥିବ ପାଣିର ସୁବିଧା ନଥିବ ସେଇ ସମୟ ଟାଇମରେ ଆମ ଯେହେତୁ ମେ ମାନେ କଣ କହିଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରେ ତ ଆମେ ତାହେଲେ କ୍ୟାମ୍ପ ପଡେ ତ ସେଇପଟେ ଲାଇନରେ ସବୁ କ୍ୟାମ୍ପ ପଡେ କାରଣ ସେ ସେମାନଙ୍କ କି ସୁବିଧା ନଥାଏ ତ ଆମେ ଯେତେବେଳେ ଯାଇଥାଉ ସେ ସମ ମାନେ କଣ କହିଲେ ସେଇ ଯୋଉ ଉ ପ୍ରକୃତିର ସୌନ୍ଦର୍ଯ୍ୟ ଆଉ ଲୋକଙ୍କର ବ୍ୟବହାର ଇଏ ବହୁତ ଅଲଗା ପ କାର ନିଆରା ଥାଏ।
ହଁ।
ଆଉ ମୁଁ ଏତେ ବି ଦେଖିଛି ସେମାନେ ଯାହାକୁ ଧର ଥରେ ଭଲପାଇ ଯାଇଛନ୍ତି। ତାହେଲେ ସିଏ ତମ ପାଇଁ ଜୀବନ ଦେଇଦେବେ। ଆଉ ଥରେ ରାଗିଗଲା ମାନେ ମାରିଦେବେ।
ହଁ ଠିକ ସେଇଟା ତ ସେଇଟା ତ ସତ କଥା ମ୍ୟାଡ଼ାମ। ହଁ ଅଛନ୍ତି ବହୁତ ଜଣ ଅଛନ୍ତି ସେମିତି ମାନେ ହଁ।
ଥରେ ଯଦି ତମକୁ ସେ ନିଜର ବୋଲି ଭାବି ଦେଇଛନ୍ତି ତମ
ହଁ ତ ହଁ। ହୁଁ ନିଜର ମାନେ ଉ ରହିବା ସିକେ ସେମାନେ ଟିକେ ନିଆରା ସବୁଠାରୁ।
ହୁଁ ବହୁତ ନିଆରା ମୁଁ ମାନେ ଯାଇଛି ଦୁଇ ତିନି ଥର ବୋଧେ। ମତେ ଆମର କ୍ୟାମ୍ପ ରେ ମୁଁ ଯାଇଛି ମାନେ ଏତେ ମତେ ଭଲ ଲାଗିଛି ଏତେ ଶାନ୍ତି ଲାଗେ ଆଉ ତାପରେ ଯଦି ରାଗିଗଲେ ଇଏ ହେଲେ ସେମାନେ ବହୁତ ବିଶ୍ଵାସ ଥିବେ।
ହଁ ବିଶ୍ଵସ୍ତି ବହୁତ ବିଶ୍ଵସ୍ତି ତ। ଏପଟେ ମାନେ ଧୋକା କିଏ ଦିଅନ୍ତିନି ଆଉ।
ହୁଁ ହୁଁ। ଅ ତ ଭାଇ ଆମ ସେପଟେ ଏମିତି ଯୋଉ ଆଗରୁ ଥିଲା ଯୋଉ ବାଲ୍ୟ ବିବାହ ଏ ସବୁ କଣ ଏବେ ବି ଅଛି?
ନାଁ ଏବେ ଏବେ ଏମିତି ନାହିଁ ହଁ। କୋଉ କୋଉ ଗାଁରେ ମୁଁ ଜାଣିବାରେ କୋଉ କୋଉ ଗ୍ରାମରେ ସେମିତି ହଉଛି କିନ୍ତୁ ଆମର ଏପଟେ ହଉନି।
ହଁ ଅଧିକାଂଶ ହଉନି ତଥାପି ମୁଁ ଦେଖିଛି ମୋର ଆମର ଏଠି ଜଣେ ପିଲା ଥିଲେ ତ ତାଙ୍କର ମାନେ ସେପଟେ ଏପଟେ କଣ ଅଠର ବର୍ଷ ଆଗରୁ ଥିଲା ଏବେ ଏକୋଇଶି ବର୍ଷ ନହେଲେ ବାହାଘର ହଉନି ମାନେ ସେପଟେ କଣ ବାର ସେ ର ବି ବାହାଘର କରିଦଉ ବିବା ବିବାହଘର କରିଦଉଛନ୍ତି।
ହଁ ଚନ୍ଦ୍ରୀ ତ କଲମ୍ପ। ଆଗପରି ମାନେ କମ କରନ୍ତି ଯ ଅଧିକ ସେମତି ଆଗରୁ ଯେମତି କରୁଥିଲେ ସେମତି ତ କରୁନାହାନ୍ତି।
ହିସାବରେ ବଞ୍ଚି ଆସୁଛନ୍ତି ସେମାନେ ଏମିତି କରିଦଉଛନ୍ତି।
ହଁ। ଆଗ ହିସାବରେ ଯି ମାନେ ଆଗ କାଳ ଲୋକମାନୋନେ ଯ ମାନେ। ଟିକେ ଉ ମାନେ ବଡ ବଡ ଲୋକରୋକ ସେମିତି ଦଉଛି। ମାନେ ଏ ତ କିଛି ନାହିଁ।
ଆପଣଙ୍କର ଭାଇ ସେପଟେ ମାନେ ବହୁତ ଓଷା ପର୍ବ ମାନେ ବେଶୀ ମାନେ ପାଳନ୍ତି ନା? ପର୍ବପର୍ବାଣି? ବେଶୀ ମାନନ୍ତି ସବୁବେଳେ ଆପଣଙ୍କର ନାଚ ଗୀତ
ହଁ।
ନ ମୁଁ ଯେତିକି ଶୁଣିଛି ତମ ବର୍ତ୍ତମାନ ଟିଭିିଟ ତ ତମେ ସବୁବେଳେ ଦିଏ ନା
ହଁ ଟିଭିରେ ତ ଦେଇଥାଏ। କିନ୍ତୁ ହଁ ଏପଟେ ତ ବିଭିନ୍ନ ନାଚ ମାନେ କଳା ସଂସ୍କୃତି ଅଭିନୟ କର।
ହୁଁ ବହୁତ କଳା ସଂସ୍କୃତି ମାନେ ବଞ୍ଚେଇକି ରଖିଛନ୍ତି କହିଲେ ଗଲା।
ହୁଁ ହୁଁ।
ତ ଭୁବନେଶ୍ଵର ପଟେ ଏବେ ଯୋଉ କୁହନ୍ତିନି ନା ଯାତ୍ରା ଫାତ୍ରା ଏମିତି ସବୁ କରିଦଉଛନ୍ତି କିନ୍ତୁ କଳା ସଂସ୍କୃତି ଆଉ ନାହିଁ। ଏବେ ଆଧୁନିକରେ ସବୁ ଚାଲିଛି।
ହଁ।
କିନ୍ତୁ ଆ ଯାହା ହଉ ମାନେ ଖୁସି ଲାଗେ କୋଉଠି ନା କୋଉଠି ଆମ ଓଡିଆ ସଂସ୍କୃତି କି କି ନା କି ତ ବଞ୍ଚେଇକି ରଖିଛନ୍ତି।
ହଁ ହ ହୁଁ। ଯେତିକି ସବୁ କଳା ସଂସ୍କୃତି ଅଛି ତ ଏବେ ସହରାଞ୍ଚଳରେ ସବୁ ଲୋକ ପାଇଁ ତଁ ଗ୍ରାମାଞ୍ଚଳରେ ସେଗୁଡାକ ଜାରି ରଖିଛନ୍ତି।
ନିହାତି ନିହାତି ସେଥିପାଇଁ ତ ଆମେ ଯଦି ଆମେ ତ ଜାଣିଲେ ଆମ ସମୟରେ ଆମେ ଜାଣି ପାରୁଛନ୍ତି କିନା ଆମେ କିଛିଟା ବି ଦେଖିଛନ୍ତି। କିଛିଟା ଜାଣିଛନ୍ତି କିନ୍ତୁ ଆମ ପରେ ଯୋଉ ପିଢି ଆସିବେ। ସେମାନେ ଆଉ କିଛି ଜାଣି ହିଁ ପାରିବେନି ଧୀରେ ଧୀରେ ମାନେ ସହରାଞ୍ଚଳରେ ଏସବୁ ଲୋପ ପାଇଗଲାଣି
ହୁଁ ଠିକ ସେଇଟା ତ ଜାଣିବା କଥା
ଜାଣିବା କଥା କିନ୍ତୁ ଯଦି ଆମର ମାନେ ଆମ ପିଢି ଆମ ପର ପିଢି ଯଦି ଆସିବେ ସେ ଯଦି ଜାଣିବେ ସେପଟର ଏରିଆ ର ମାନେ କଲ୍ଚରଯେମିତି ଯାହା ତାଙ୍କ ପର୍ବପର୍ବାଣ ଯେମିତି ସେମାନେ ଓଡିଆ ସଂସ୍କୃତି ବଞ୍ଚି ରଖିଛନ୍ତି ଟିଭି ମାଧ୍ୟମରେ ଯାହା ଦେଖିବେ
ହଁ ତ ଏମିତି ତ ମାନେ ନିଜେ ତ ମାନେ ଦେଖିକି ଉପଭୋଗ କରି ପାରିବି ନାହିଁ ଯେ ଯୋଉମାନେ ପୌରାଞ୍ଚଳରେ ଅଛନ୍ତି।
ହ ହୁଁ ଆମ ପରେ ଯୋଉମାନେ ଆସିବେ ଯାହା ସେମାନେ ଖାଲି ଟିଭିକୁୁ ଦେଖିକି ଜାଣିବେ ଏମିତି ଗୋଟେ କିଛି ଗୋଟେ ଅଛି ବୋଲି
ହଁ।
ମାନେ କୁହନ୍ତିନି ସମୟ ସହିତ ଆମ କଳା ସଂସ୍କୃତି ଧୀରେ ଧୀରେ ଲୋପ ପାଇଗଲାଣି ଆଉ ତାକୁ ଆମ ଭଳିଆ କେତେ ମଣିଷ ହିଁ ତାକୁ ଲୋଭ କରିଦଉଛନ୍ତି।
ହଁ। ନହେଲେ ଯଦି ମନେ କର ଗୋଟେ ଏବେ ଯଦି ଆପଣ ଚାହିଁବେ ତ ସେ କଳା ସଂସ୍କୃତି ମାନେ ବଜାୟ ରଖିପାରିବେ କିନ୍ତୁ ଏବେ ତ କିଏ ଚାହୁଁ ହନା ଦେଖଛି
ବାସ୍ ଏବେ ସମସ୍ତେ ତ ପଇସା ପଛେ ହେଲେଣି ସେ କଳା ସଂସ୍କୃତି କୁ କଣ କରିବେ? ଆଧୁନିକ ଗୀତରେ ନାଚିବା ଇ କରିବା ସେ ସବୁ ପଡ଼ିଲଣି ଛାଡ଼ନ୍ତୁ କଣ କରିପାରିବା ଆମେ ବି ଆଉ କଣ କରିପାରିବା ହେଇପାରେ ଆମ ଠାରୁ ବି କିଛି ଆରମ୍ଭ ହେଇପାରେ କି?
ହଁ ଚେଷ୍ଟା ହଁ ଚେଷ୍ଟା ତ କରିବାକୁ ପଡିବ।
ନିହାତି ଯାହା ହଉ ଭାଇ ଆପଣଙ୍କ ସହିତ କଥା କଥା ହେଲି ଆପଣଙ୍କ ସେପଟରେ ଏଇ ବିଷୟରେ ଜାଣିଲି ବହୁତ ଖୁସି ଲାଗିଲା। ଯାହା ହଉ ଭଗବାନ ଚାହିଁଲେ ଆମ ଆଉ କେବେ ବାର୍ତ୍ତାଳାପ କରିବା ଏବେ ରହିଲି ଶୁଭରାତ୍ରି ଜୟ ଶ୍ରୀ ଜଗନ୍ନାଥ।
ଜୟ ସାଇରାମ।